ହାଲୋ।
ଆଜ୍ଞା ଦିଦି।
ଆଜ୍ଞା ସାର୍ କୁହନ୍ତୁ।
କରାର ହଁ
ଆଜ୍ଞା
କି ଅଛନ୍ତି।
ବହୁତ ବଢିଆ ଅଛି ଆପଣ କେମିତି ଅଛନ୍ତି।
ହଁ ମୁଁ ବି ଆଜ୍ଞା ଭଲରେ ଅଛି ଆଶା କରୁଛି ଆପଣ ସପରିବାର ଭଲରେ ଥିବେ।
ଆଜ୍ଞା ଆଜ୍ଞା
ଅ ଯେହେତୁ ଆଜି ଆପଣଙ୍କ ସହିତ ଗୋଟେ ସୁଯୋଗ ମିଳିଛି ଆଲୋଚନା କରିବା ପାଇଁ ତ ଦିଦି ମୁଁ ଚାହୁଁଛି। ଗୋଟେ ସମାଜରେ ଗୋଟେ ଝିଅ ପିଲାର ବା ଗୋଟେ ମହିଳା ର ସ୍ଥାନ ଆଜି କେମିତି ଅଛି ଠିକ ଅଛି ଦିଦି
ଆଜ୍ଞା ଆଜ୍ଞା
ଖାଲି ଗୋଟେ କଥା କୁହନ୍ତୁ। ଆପଣ ଯେହେତୁ ଜଣେ ଝିଅ ପିଲା ଆପଣଙ୍କୁ କଣ ଅନୁଭବ? ହଉଛି ସମାଜରେ ଯେ ମୁଁ ଝିଅ ପିଲା ହେଇଛି ଠିକ ହେଇଛି ନା ପୁଅ ପିଲା ହେଇଥିଲେ ଠିକ ହେଇଥାନ୍ତା କଣ ଲାଗୁଛି ଆପଣ
ଆଜ୍ଞା ଝିଅ ପିଲା ହବାରେ ବି କିଛି ଭୁଲ ନାହିଁ ତ ଠିକ ଅଛି କିନ୍ତୁ ବେଳେ ବେଳେ ବି ଯେତେବେଳେ ଶୁଣିବାକୁ ମିଳୁଛି ସମାଜରେ କେମିତି ଝିଅ ପିଲାଙ୍କୁ ମାନେ ତାଙ୍କୁ ଦୁଷ୍କର୍ମ କରାହଉଛି ତାପରେ ବି ବାହାଘର ବେଳେ ତାଙ୍କଠୁ ଯୋଉ ଯୋଉ ତ ଆଦାୟ ଯୋଉ କରୁଛନ୍ତି ଅ ମାନେ ଯୋଉ ବାହାଘର ଟାଇମ ରେ ଯୋୌତୁକ ଆଦାୟ କରୁଛନ୍ତି ତ ସେଇ ଟାଇମ ରେ ବି ଝିଅ ପିଲାଙ୍କ ଉପରେ ବହୁତ ପ୍ରେସର ପଡେ ଆଉ ତାଙ୍କୁ ବି ବହୁତ ଇଏ ହୁଏ।
ନିଶ୍ଚିତ ଯେଦଆ ଆପଣ ବଢିଆ କଥାଟିିକେ କହିଲେ ତ ଆମେ ଯଦି ଜନ୍ମରୁ ଦେଖିବା ଗୋଟେ ଝିଅ ପିଲା ମା ଗର୍ଭରୁ ହିଁ କଷ୍ଟ ପାଏ।
ଆଜ୍ଞା
ଯେତେବେଳେ ସମାଜ ଜାଣିପାରେ କି ଆଉ ଯେ ଝିଅଟିଏ ପରିବାରକୁ ଆସୁଛି ସେ ସେତେବେଳେ ହିଁ ସେ ଭ୍ରୂଣ ହତ୍ୟାର ଶିକାର ହୁଏ।
ଆଜ୍ଞା
ଆପଣ କାହିଁକି ଭାବୁଛନ୍ତି ଯେ ଝିଅ ପ୍ରତି ଏମିତି ଭାବନା କାହିଁକି ଆପଣ ନିଶ୍ଚୟ ଶୁଣିଥିବେ ବା ପଢିଥିବେ। ଯେ ସମସ୍ତଙ୍କର ପରିବାରରେ ଗୋଟିଏ ଚିନ୍ତାଧାରା ଯଦି ପୁଅ ହବ ସେ ସମାଜର ରକ୍ଷକ ହବ ବଂଶ ରକ୍ଷା କରିବ ବାପା ମା କୁ ସଠିକ ସମୟରେ ପାଳନ କରିବ ଏଇଟା ହିଁ ଭାବନା ହଁ କି ନି କୁହନ୍ତୁ। କିନ୍ତୁ ସେମାନେ ଭୁଲି ଯାଉଛନ୍ତି। ନିଜ ଝିଅ ପିଲାଟି ମଧ୍ୟ ପୁଅ ପିଲା ପରି ସମାଜର ପରିବାରର ରକ୍ଷଣାବେକ୍ଷଣ ଦାୟିତ୍ଵ ନେଇପାରିବ ଏବଂ ନେଉଛନ୍ତି ମଧ୍ୟ ହଁ କି ନେଇ କୁହନ୍ତୁ । ହଁ ଏଣୁ ପ୍ରଥମ କଥା ହେଲା କେମିତି ଭ୍ରଣ ହତ୍ୟା କରିବା ନାହିଁ ଆଚ୍ଛା ଆପଣ ବି ଯିଏ ଜଣେ ଝିଅ ପିଲା ଆସନ୍ତୁ ଆଜି ଝିଅ ଅଛନ୍ତି। ଆଜି କାହା ଭଉଣୀ ଅ ଛନ୍ତି। ହୁଏତ ଆଗାମୀ କାଲି କାହାର ସ୍ତ୍ରୀ ମଧ୍ୟ ହେବେ କାହାର ମା ମଧ୍ୟ ହେବେ। ତ ସେତେବେଳେ ଆପଣ ଯେ ଯେତେବେଳେ ଜାଣିବେ ଯେ ମୋ ଗର୍ଭରୁ ଗୋଟେ କନ୍ୟା ସନ୍ତାନ ଜନ୍ମ ହେବା ପାଇଁ ଯାଉଛି ଏବଂ ପରିବାର ଚାହୁଁ ନଥିବେ ଆପଣ ସେଇ କ୍ଷେତ୍ରରେ ତାଙ୍କୁ କେମିତି ବୁଝେଇବେ କଣ କହିକି? ବୁଝେଇବା ଦରକାର ଯେ ନାଇଁ ଝିଅ ପିଲାଟି ଆମ ପରିବାରକୁ ଆସିବା ଦରକାର ବୋଲି
ଯେହେତୁ ମୁଁ ନିଜେ ଗୋଟେ ମା ହେବି ନା ତ ନିଜେ ଜଣେଇବି କି ମୋରି ଯୋଗୁ ହିଁ ମୋରି ଯୋଗୁ ହିଁ ମାନେ ମୋ ସନ୍ତାନ ଜାତ ହେଇଛି ତ ଯେତେ ହେଲେ ବି ସମାଜ ପ୍ରତି ଯେତେ ପୁଅର ବି ଅଧିକାର ଅଛି ସେତିକି ଝିଅର ବି ଅଧିକାର ଅଛି । ତ ଖାଲି ଭାବିଦେଲେ ହବନି କି ଝିଅ ମାନ କେବଳ ଝିଅ ମାନଙ୍କୁ ଜୀବନ କେବଳ ରୋଷେଇ ଶାଳକୁ ସେ ରୋଷେଇ କରିବେ ଶାଶୁ ଘରକୁ ଯିବେ ସେତିକି ନୁହଁ ଆଜିିକାଲି ଝିଅ ମାନେ ବି ଫ୍ଲାଇଟ ବି ଚଲାଉଛନ୍ତି ଟ୍ରେନ ବି ଚଲାଉଛନ୍ତି ଝିଅ ପିଲାମାନେ କେତେ କେତେ କଣ ବି ଅଛି ତ ଯଉମାନେ ଭାବୁ ବୁଛନ୍ତି କି ନାଇଁ ପୁଅ ପିଲା ହିଁ କେବଳ ବାହାରେ କାମ କରିବ ସିଏ ହିଁ ରୋଜଗାର କରିବ କାହିଁକି ଝିଅ ପିଲା କଣ କରିପାରିବନି କି ସିଏ ବି ଚାହିଁଲେ ରୋଜଗାର କରିକି ନିଜ ବାପା ମାଙ୍କୁ ପୋଷି ପାରିବ ।
ବହୁତ ବହୁତ ଧନ୍ୟବାଦ ଦିଦି ଆପଣ ବଢିଆ କଥା ଟିକେ କହିଲେ । ଯେ ଆପଣ ପରିବାର କୁ କହିବେ ଆରେ ମୁଁ ବି ତ ଜଣେ ଝିଅ ପିଲା ମୁଁ ତମ ଘରକୁ ଆସିଲି ବୋଲି ସିନା ଆଜି ପୁଅ ଟିଏ ଜନ୍ମ କରିବି ବା ଝିଅ ଟିଏ ଜନ୍ମ କରିବି । ଏଣୁ ସମାଜର ସୁରକ୍ଷା ପାଇଁ ରକ୍ଷା ପାଇଁ ସମାଜରେ ନାରୀର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ହ କି ନହିଁ ଦିଦି ଆଚ୍ଛା ଆପଣ ଘରେ ଭାଇ ଭଉଣୀ ମିଶିକି ରହୁଥିବେ ।
ଆଜ୍ଞା ।
ଆପଣଙ୍କୁ କେମିତି ଅନୁଭବ ହୁଏ ଧରନ୍ତୁ ଭାଇଟିଏ ଅଛି ବୋଲି କେମିତି ଅନୁଭବ ହୁଏ ଭାଇଟିଏ ନଥିଲେ କେମିତି ଅନୁଭବ ହୁଅନ୍ତା ।
ଭାଇଟିିକେ ଅଛି ବୋଲି ହଁ ବହୁତ ମାନେ ଭଲ ହିଁ ଲାଗୁଛି ହଁ ଯାହା ହଉ ବାପା ମାଙ୍କ ଧର ମୁଁ ଏଇନ ଝି ଅଛି ତ ତାପରେ ଯେତେବେଳେ ବାହାଘର ହେଇକି ଚାଲିଯିବି ତାପରେ ମୋ ଭାଇ ହିଁ ନିଜେ ମୋ ବାପା ମାଙ୍କୁ ଚଳେଇବ। ସେ ହିଁ ର ଦେଖିବ ଯଦି ବି ଏମିତିରେ ବି ଯଦି ମୁଁ ଗୋଟିଏ ବି ଝିଅ ହେଇଥାନ୍ତି ତ ବାହା ହେଇକି ଗଲା ପରେ ବି ବାପା ମାଙ୍କ କଥା ତଥାପି ହିଁ ବୁଝିଥାନ୍ତି ମୁଁ ।
ନିଶ୍ଚୟ ନିଶ୍ଚୟ ଆପଣ ଛୋଟବେେଳୁ ଅନୁଭବ କରିଥିବେ ଖେଳିଲା ବେଳେ ଭାଇ ଭଉଣୀ ଖାଇଲା ବେଳେ ଭାଇ ଭଉଣୀ ପଢିଲା ବେଳେ ଭାଇ ଭଉଣୀ ଭଉଣୀ କୁଆଡେ ଗଲା ବେଳେ ଭାଇ ଭଉଣୀ ଏବଂ ସମାଜରେ ଯୋଉ ଗୋଟେ ପରମ୍ପରା ଅଛି ଯେ ରକ୍ଷାବନ୍ଧନରେ ଆମେ ଭାଇ ହାତରେ ରାଖ ଆଖିଟିଏ ବାନ୍ଧିବା ହଁ କିନି କୁହନ୍ତୁ ଯଦି ଭଉଣୀଟିଏ ନାହିଁ ତାହେଲେ ଭାଇ ଅନୁଭବ କରେ ଭଉଣୀଟିଏ ଥିଲେ ମୋର ଆଜି ରାଖିବାନ ଥାନ୍ତା ଭଉଣୀ ଅନୁଭବ କରେ ଯଦି ମୋର ଭାଇଟିଏ ନାହିଁ ତାହେଲେ ଭାଇଟିଏ ଯଦି ଥାନ୍ତା ମୁଁ ଆଜି ରାକ୍ଷୀ ବାନ୍ଧି ପାରିଥାନ୍ତି । ହଁ କି ନି କୁହନ୍ତୁ ଏଣୁ ସମାଜରେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି ଗୋଟିଏ ନଦୀର ଦୁଇଟି ତୁ ଠ ଭଳି ପୁରୁଷ ଆଉ ନାରୀର ସ୍ଥାନ ରହିବା ନିହାତି ଦରକାର। ହଁ କି ନାହିଁ ଦିଦି କୁହନ୍ତୁ ଆଚ୍ଛା ଆପଣ ପା ପଢୁଚନ୍ତି। ବା ପଢି ସାରିଚନ୍ତି। ସ୍ବାବଲମ୍ବୀ ଏବେ ବା ହେଇଛନ୍ତି। ଆଚ୍ଛା ସମାଜରେ ଯେହେତୁ ପରମ୍ପରା ନିୟମ ଅଛି ଆପଣ ବି ଦିନେ ଦୁହିତା ହେଇକି ହୁଏତ ଗୋଟିଏ ପରିବାରରୁ ଆଉ ଗୋଟିଏ ପରିବାରକୁ ଯାଇପାରନ୍ତି। ନିଶ୍ଚିତ ଭାବରେ ତ ଆପଣଙ୍କ ମନରେ କଣ ଭାବନା? ଛି ଆପଣ ଯୋଉ ନୂଆ ପରି କୁ ଯିବେ ସେ ପରିବାର କେମିତି ହେଇଥିବା ଦରକାର?
ତ ଯଦି ଜବ ହେରିକା କରିକି ବି ଶାଶୁଘରୁ ଗଲି କିି ଅଧା ପାଠ ମାନେ ପାଠ ପଢା କମ୍ପ୍ଲିଟ ହେଇନଥିବ ତଥାପି ଗଲି ତ ସେ ଫ୍ୟାମିଲି ଯେମତି ସେ ଶାଶୁଘର ମାନେ ଫ୍ୟାମିଲି ସପୋଟେବଲ ହେଇଥିବା ଦରକାର ଯେମିତି କିଛି ଜବ୍ ହେରିକା କଲେ କି ସବୁ ଗଲେ ତ ସେଠିକି ସେ ବୁଝୁଥିବେ ସେ କଥା ହଁ ଝିଅଟା ବାହାରକୁ ଗଲେ ଜବ ହେରିକା କରୁଚି ନା ତ ତ ବାହାରକୁ ଯାଉ କିଛି କଥା ନାହିଁ ତ ତାକୁ ସେଇଥିରେ ବି ସବୁ ସପୋର୍ଟ କରିବା ଦରକାର।
ନିଶ୍ଚିତ ଦିଦି ଆପଣଙ୍କର ଚିନ୍ତାଧାରା ବହୁତ ସୁନ୍ଦର। ଆପଣ କହିବାକୁ ଚାହୁଁଚ ଇ ଯେ ଗୋଟେ ଝିଅ ତା ଶାଶୁ ଘରକୁ ଗଲା ପରେ ବି ଯଦି ସେ ସ୍ଵାବଲମ୍ବୀ ହେବା ପାଇଁ ଚାହୁଁଛି ତାହେଲେ ତାକୁ ଏରୁଣ୍ଡିରୁ ପାଦ କାଢିବା ପାଇଁ ସୁଯୋଗ ଦିଆଯାଉ ଏବଂ ତାକୁ ତାର ଇଚ୍ଛାକୁ ପୂରଣ କରାଯାଉ ନାଇଁ କି ଦିଦି। ବହୁତ ସୁ ବହୁତ ସୁନ୍ଦର ଆଚ୍ଛା ଦିଦି ଗୋଟେ ଝିଅ ପାଖରେ ଏମିତି କୋଉ ଗୁଣ ଥିଲେ ସିଏ ପରିବାରକୁ ସୁନାର ସଂସାର କରି ଗଢି ପାରିବ ବୋଲି ଆପଣ ଭାବୁଚନ୍ତି।
ଓ ମାନେ ହିଂସା ଅହଙ୍କାର କିଛି ନଥିବ ଯେମିତି ପୁରା ଯେମିତି ଗୋ ଗୋ ପରିବାର ଟା ଅଲଗା ହେଇଥିଲେ ବି ତାକୁ କେମିତି ଏକ କରିବ ନିଜ ମାନେ ଆପଣେଇବ କେମିତି ଭଲ ସମ୍ପର୍କ ଗଢି ପାରିବ ସେମିତି ହେଲେ ପରିବାରକୁ ସେ ଏକ କରିକି ରଖିପାରିବ ଝିଅ। ଚାହିଁଲେ ସେଇ ଘରର ଝିଅ ହଉ କି ବୋହୁ ହୋଉ ସିଏ ଚାହିଁଲେ ଘର ଭାଙ୍ଗି ପାଡିବ ଭାଙ୍ଗି ପାରିବ ଆଉ ଚାହିଁଲେ ଘର ସଜାଡି ବି ପାରିବ ତ ମାନେ ବହୁତ ବହୁତ ଇଏ କରିକି ମାନେ ଝିଅ ଟା ଚାହିଁଲେ ହିଁ ଘରଟାକୁ ସଜାଡିକି ରଖିପାରିବ ଏକଜୁଟ କରିକି ରଖିପାରିବ। ଇବ ଭଲ ସମ୍ପର୍କ କେମିତି ଗଢିବ ସିଏ ହିଁ କରିପାରିବ।
ବହୁତ ସୁନ୍ଦର କଥା ଟିଏ କହିଲେ ଦିଦି ଗୋଟେ ଝିଅ ପିଲା ପାଖରେ ଇର୍ସା ଇର୍ସା ଧ ଏସବୁ ରହିବ ନାହିଁ। ଏବଂ ସହିବା ଶକ୍ତି ଦେଖି ପୁଅ ପିଲା ଅପେକ୍ଷା ଝିଅ ପିଲା ରେ ଅଧିକ ଥାଏ। ଏଣୁ ସମାଜରେ ଗୋଟେ ପିଲା ବାହାଘର ବେଳେ ପୁଅର ବୟସ ଅଧିକ ଝିଅର ବୟସ କମ ହିଁ ଥାଏ। କାରଣ ଗୋଟେ ଝିଅ ପିଲା ଖୁବ୍ ସି ଘ୍ର ସେ ମାନସିକ ସ୍ତରରେ ଶକ୍ତିମାନ ହେଇଯାଏ। ସେ ବୁଝିପାରେ। ପରିବାରକୁ କେମିତି ଚଳେଇବାକୁ ହବ କଣ କରି କହିବାକୁ ହବ ହଁ କି ନାଇ ଦିଦି। କୁହାଯାଏ ସହିଲେ ସଂସାର। ଏଣୁ ଆମକୁ କିଛି କିଛି ସହିବା ପାଇଁ ପଡ ଆଚ୍ଛା ଧରନ୍ତୁ ଦିଦି ଗୋଟେ ଝିଅ ଶାଶୁ ଘରକୁ ଗଲା ଶାଶୁ ଘରକୁ ଗଲା ପରେ ଜାଣିଲା ଯେ ତା ସ୍ଵାମୀ ଅତ୍ୟନ୍ତ ମଦ୍ୟପାନ କରୁଛନ୍ତି ସେଇ କ୍ଷେତ୍ର ଝିଅଟି କଣ କରିବା ଦରକାର
ଅ ତ ସେଇ କ୍ଷେତ୍ରରେ ସେଟା ଯେତେବେଳେ ଜାଣିବ ତ ଏମିତି କରୁଛନ୍ତି ତାଙ୍କ ସ୍ୱାମୀ ଏମିତି କରୁଛନ୍ତି ତ ଝିଅଟା ତାଙ୍କୁ ପୁରା ବାରଣ କରିବ ସେଥିରୁ ଯେମିତି ଫାଷ୍ଟ ରୁ ହିଁ ଜଣଙ୍କୁ ଫାଷ୍ଟରୁୁ ହିଁ ମନା କଲେ ବାରଣ କଲେ ମାନିକି ରହିଯିବ।
ତ ଆପଣ କଣ କହିବାକୁ ଚାହୁଁଛନ୍ତି ଯେ ସେଇଟାକୁ ପ୍ରେମରେ ପରିବର୍ତ୍ତନ କରିବ ନା ପ୍ରତିହିିଂସାରେ ପରିବର୍ତ୍ତନ କରିବ।
ନା ନା ତାକୁ ଯେତେବେଳେ କିଛି ଖରାପ ହଉଥିଲେ ବି ତାକୁ ଭଲରେ ପ୍ରେମରେ ଆନନ୍ଦରେ ତାକୁ ବୁଝେଇଲେ କି କିଛି କଲେ ସେ ସବୁ ଠିକ
ନିଶ୍ଚିତ ନିଶ୍ଚିତ ପ୍ରକୃତରେ ଆମେ ତାର କର୍ମ କୁ ତାକୁ ଘୃଣା ନ କରି ହୁଏତ ଆମେ ତାର କର୍ମକୁ ଘୃଣା କରିବା ଏବଂ ତାକୁ ଯଦି ସେଇ ପରିମାଣରେ ଭଲ ପାଇବାର ପ୍ରେରଣା ମିଳେ ସେ ନିଶ୍ଚୟ ପରିବର୍ତ୍ତନ ହେଇ
ଆଜ୍ଞା ଆଜ୍ଞା।
କୁହାଯାଏ ଯେ ଯେଉଁଠି ନାରୀଟିଏ ପୂଜା ପାଏ ସେଠି ଦେବତା ମାନେ ବି ବାସ କରନ୍ତି। ଏଇ କଥାଟିକୁ ଆପଣ କେମିତି ଗ୍ରହଣ କର କରୁଛନ୍ତି ।
ଆଚ୍ଛା।
ଯେ ଏଇଟା କେତେ ଦୂର ସତ ବୋଲି ଆପଣ ଭାବୁଛନ୍ତି ଯେ ଯେଉଁଠି ନାରୀଟିଏ ପୂଜା ପାଏ ସେଠି ଦେବତା ମାନେ ବି ବାସ କରନ୍ତି ବୋଲି ଆମର ପୁରାଣ ଶାସ୍ତ୍ରରେ ଯାହା ଲେଖା ହେଇଛି ଏଇଟା ଆପଣ କେତେ ଦୂର ମାନୁଛନ୍ତି।
ହଁ ଯେହେତୁ ଗୋଟେ ଘରେ ନାରୀ ରହିଲେ ତ ସିଏ ମାନେ ନାରୀକୁ ହିଁ ଭଲରେ ପୁରା ରଖିଲେ କି କିଛି ତାଙ୍କୁ ପୁରା ଭଲରେ ରଖିଲେ କି କିଛି ଇଏ କଲେ ତ ସେଠାକାର ଯେତିକି ମାନେ ବାପା ଭାଇ ହୁଅନ୍ତୁ କି ସ୍ଵାମୀ ହୁଅନ୍ତୁ ତ ସେମାନେ ହିଁ ସେଇଠି ରହିବେ ନା ଭଲରେ ତ ଗୋଟେ ନାରୀ ଯଦି ଭଲରେ ରହିବ ଠିକ ରେ ରହିବ ସେ ଭଲରେ ପୂଜା ପାଇବ ତ ସେଠି ଯେତିକି ବି ପୁରୁଷ ବାସ କରୁଛ ସେମାନେ ବି ଖୁସିରେ ରହିପାରିବେ।
ବହୁତ ବହୁତ ଧନ୍ୟବାଦ ଦିଦି ବହୁତ ସୁନ୍ଦର କଥା ଆଚ୍ଛା ଦିଦି ଆଉ ଗୋଟେ କଥା କୁହନ୍ତୁ ଆଜି ପର୍ଯ୍ୟନ୍ତ ଆପଣ ସମାଜରେ ଛୋଟରୁ ବଡ଼ ହେଲେଣି କେବେ ସେମିତି କିଛି ଅବହେଳାର ଶିକାର ହେଇଛନ୍ତି କି ପରିବାର ହଉ ପରିବାରର ବା ହାରେ ହେଉ ପାଠ ପଢିଲା ବେଳେ ଅନୁଷ୍ଠାନରେ ହେଉ ଯେ ଆପଣ ପ୍ରକୃତରେ ନାରୀଟିଏ ମାନେ ଦୁର୍ବଳତାର କେବେ ଶିକାର ହେଇଛନ୍ତି କି କାହା ଦ୍ଵାରା ଆଉ ସେଇଠି ଫିଲ୍ ହେଇଛି ଯେ ନାଇଁ ମୁଁ ଝିଅ ପିଲା ବୋଲି ଆଜିି ଏଇଆ ହେଲା ।
ନାଁ ଆଜ୍ଞା ସେମିତି କିଛି ନାହିଁ କି ଘରେ ବି ସେମିତି କିଛି ପରିସ୍ଥିତି ଆସିନି କି ଘରେ ବି ସେମିତି କେବେ କୁହନ୍ତିନି ତ ଘରେ ଖୁସି ହୁଅନ୍ତି ଯା ହଉ ମୋ ଝିଅ କିଛି ଛୋଟ କିଛି ଗୋଟେ ଛୋଟ କାମଟେ କରିଦେଲେ ବି ଘରେ ଖୁସି ହୁଅନ୍ତି ଯାହା ହଉ ମୋ ଝିଅ ଆଜି ଏଇଟା କରିଦେଲା ସେଇଟା କରିଦେଲା।
ବା ଆଚ୍ଛା ଏମିତି ଗୋଟେ କଥା କୁହନ୍ତୁ ନା ଯୋଉ କାମଟା କଲା ପରେ ଆପଣଙ୍କୁ ପରିବାର ବହୁତ ଖୁସି ଦେଇଥିଲା ଯେ ଯାହା ହଉ ତୁ ଝିଅ ହେଇକି ବି ଏଇ କାମଟା କରିଦେଲୁ ଗୋଟେ ଉଦାହରଣ ଦିଅନ୍ତୁ ନା ।
ଆଜ୍ଞା ତ ଆଉ କିଛି ଏଯାଏଁ ସେମିତି କିଛି ହେଇନି ତ ଯେତେବେଳେ ମୁଁ ବି କହୁଛି ମୁଁ ଏବେ କହୁଛି ତ ମୁଁ ଯେତେବେଳେ ଭଲ ଜବ୍ ଟେ କରିବି ତ ବାପା ମା ଖୁସି ହିଁ ହେବେ ବହୁତ କାହିଁକି ନା ଯାହା ହଉ ଝିଅଟେ ହେଇକି ବି ସେ ଏତେ ବଡ ଜବ୍ କଲା ଭଲ ଭଲ ଜବ ଟେ କଲା ଆମ ନାଁ ରଖିଲା ତ ସେଇ କଥା ମୁଁ ଆଗକୁ କରିକି ଦେଖେଇବି।
ନିଶ୍ଚିତ ଭାବରେ ଆଚ୍ଛା ଦିଦି ମୁଁ ଜାଣିପାରେ କି ଆପଣ କୋଉ କୋଉ ବିଭାଗକୁ ବେଶୀ ଭଲ ପାଆନ୍ତି ଯେ ମୁଁ ଏଇ ବିଭାଗରେ ଯଦି କର୍ମ ନିଯୁକ୍ତି ପାଇବି ତାହେଲେ ମୁଁ ବେଶୀ ଖୁସି।
ଆଜ୍ଞା ତ ମୁଁ ଚାହୁଁଛି ଅ ଯୋଉ ଶିକ୍ଷକ ଶିକ୍ଷକ ଆଜିକାଲି ତ ବହୁତ ବିଭାଗ ଅଛି କି ପୁରା ସମାଜ କୁ କେମିତି ଭଲରେ ଚଳେଇ ହବ କେମିତି ହବ ସମାଜ ପାଇଁ କିଛି କରିହବ ତ ସେଥିରେ ବି ବହୁତ କିଛି ଅଛି କିନ୍ତୁ ତା ଅପେକ୍ଷା ଜଣେ ଶିକ୍ଷକଟେ ଜଣେ ଶିକ୍ଷକଠୁ ହିଁ ଆମେ ଅ ପଢିକି ସେଠୁ ହିଁ ଆମେ ବଡ ମଣିଷ ହଉଛୁ ତ ମୁଁ ବି ଚାହୁଁଛି ଯଦି ମୁଁ ବି ଶିକ୍ଷକ ବିଭାଗରେ ରୁହନ୍ତି ତ ତାହେଲେ ପିଲାମାନଙ୍କୁ ଯେମିତି ଛୋଟରୁୁ ବଡ କରାନ୍ତି ଛୋଟରୁୁ ହିଁ ବାପା ମାଙ୍କ ପରେ ଟିଚର ହିଁ ଥାଏ ଯିଏ କି ପିଲାମାନଙ୍କ କଥା ବୁଝନ୍ତି ସ୍କୁଲ କୁ ଗଲେ ତାଙ୍କ କଥା ବୁଝନ୍ତି ସିଏ ହିଁ ଛୋଟରୁୁ ବଡ କରନ୍ତି ମାନେ ପାଠ ପଢେଇକି ସବୁ କିଛି ସମାଜ ବିଷୟରେ ସିଏ ହିଁ ସବୁ ଜଣାନ୍ତି।
ଓ ଏଣୁ ଆପଣ ଶିକ୍ଷକ ହବା ପାଇଁ ଚାହୁଁଛନ୍ତି ନା ଦିଦି। ବହୁତ ବହୁତ ବହୁତ ବହୁତ ଧନ୍ୟବାଦ ଆଶା କରିବି ଆପଣଙ୍କୁ ଏ ସୁଯୋଗ ନିଶ୍ଚୟ ମିଳୁ ଆପଣ ନିରନ୍ତର ସାଧୁଦ୍ୟମ କରିଚାଲନ୍ତୁ ନିଶ୍ଚୟ ଦିନେ ସମାଜରେ ଶିକ୍ଷ ସେଇତ୍ରୀ ହେବେ। ଏବଂ ଆପଣ ଆଦର୍ଶ ହେବେ। ଆପଣଙ୍କର ଆଦର୍ଶ ତାକୁ ପିଲାମାନେ ବି ଗ୍ରହଣ କରିବେ। ଦିଦି ମୋର ଗୋଟେ ଜରୁରୀ ଫୋନ୍ ଆସୁଛି। ମୁଁ ଟିକେ ରଖିପାରିବି ନା ବହୁତ ବହୁତ ଧନ୍ୟବାଦ।